ହେଲା
ମୋ ଆବାଶ ଶୁଭୁଛି ତୁମକୁ
ହଁ ହଁ
ହଉ କଣ କରୁଛ?
ନାଇଁ ଏଇଠି ଶୋଇକି ଉଠିଲି ଆଉ ଖରା ଗରମରେ ଆଉ
ହଁ ଗରମ ତ ଜୋର ହଉଚ ଆଉ
ହୁଁ
ଆଉ କଣ ଖାଇଚ?
ନାଇଁ ଆଜି ଖାଇଥିଲି ଭାତ ଡାଲି ପନିର ଆଉ ଏଇସବୁ ଆଉ
ଓହୋ ଦିଦି ଆଉ ଟିକେ ଜୋରରେ କଥାହବ ଭଏଶ ଟା ଟିକେ ଶୁଭୁନି ତ
ହ୍ୟାଲୋ ହ୍ୟାଲୋ
ହଁ ଶୁଭିଲା ଏ ଥର
ହୁଁ ତମେ କଣ ଖାଇଥିଲ?
ମୁଁ ଆଜି ଖାଇଥିଲି ଭାତ ସଜନା ଛୁଇଁଆଳୁ ଭଜା ଆଉ ପାମ୍ପଡ଼ ମାମା ବ ବଢ଼ି ଚୂଡ଼ା କରିଥିଲା ଆଉ
ହଁ ସେ ଯୋଉ ସଜନା ଛୁଇଁ ଆଳୁ ଭଜା ସେଇଟା ଆମର ଏବେ ହେଇଥିଲା ହେଲେ ମୁଁ ଖାଏନି ବୋଲି ଖାଇଲିନି ତାକୁ ପନିର ଖାଲି ଖାଇଦେଲି
ହଁ ମତେ ବି ଭଲ ଲାଗେ ସଜନା ଛୁଇଁ ଖାଇବାକୁ ସଜନା ଛୁଇଁ ସଜନା ଶାଗ ହଁ ହଁ ଆଉ ଘରେ ମାଛ ହେଇଥିଲା ବାପା ମାମା ଖାଇବେ ବୋଲି
ହଁ ଆମର ବି ଘରେ ମାଛ ହେଇଥିଲା ତମର କି ମାଛ ହେଇଥିଲା?
ଆମର ରୋହି ମାଛ
ଓହଁ ଆମର ବାବା ଗଡିଆରୁ ଧରିକି ଆଣିଥିଲେ କି ମାଛ ମୁଁ ଜାଣିନି ସେଇଟା ମାଛ ତ ଆମ ଗଡିଆରେ ବହୁତ ପ୍ରକାରର ଅଛନ୍ତି
ହଁ ତୁମର କଣ ଅଛି କି ମାନେ ପୋଖରୀ ଟାଇପ ର
ହୁଁ ହୁଁ ଆମର ଦିଇଟା ତିନିଟା ଖଣ୍ଡେ ପୋଖରୀ ଅଛି ଥିରେ ବାବା ମାଛ ଛାଡ଼ନ୍ତି ବଡ଼ ହେଇଗଲେ ତାକୁ ମାନେ ବେପାରୀ ଡାକି ପୁରା ବିକ୍ରି କରିଦିଅନ୍ତି ଆଉ
ହଁ ମୁଁ ଶୁଣିଛି କରନ୍ତି ବୋଲି ମାଛ ଚାଷ ହ
ହଁ ହଁ ମୋ ବାପା ମାଛ ଚାଷ କରନ୍ତି ସେଇଠି ମାଛ ଯେଉଁ ଛାଡ଼ନ୍ତି କେତେ ପ୍ରକାରର ମାଛ ଛାଡ଼ନ୍ତି ମାନେ ଉଁ ଆମେ ତ କିଛି ମାନେ କେତେ ପ୍ରକାର ଛାଡ଼ନ୍ତି ଆମେ ଖାଲି ରୋହି ଭାକୁର ମିର କାଳି ଗ୍ରାସ୍ କାର୍ ଏତିକି ଜାଣିଛୁ ଆଉ ଜାଣିନୁ ପ୍ରକାର ଛଡା ହୁଏ
ହଁ ମାଛ ତ ବହୁତ ପ୍ରକାର ଅଛି ଆଉ ଘରେ ସବୁ ଭଲ ଅଛନ୍ତି?
ହୁଁ ହୁଁ ଘରେ ସବୁ ଭଲ ଆଉ ସେମତି ଆଉ ତମର
ହୁଁ ହଁ ଆମ ଘରେ ସବୁ ଭଲ ଗରମ ଯୋଉ ଭଳିଆ ହଉଛି ନା ରହି ହଉନି ଭହୁ ଜୋରେ ଗରମ ତମ ଗରମ ସେପଟେ କେମିତି?
ହଁ ଏପଟେ ବି ସେମିତି ଆଉ।
ହୁଁ। ଆଉ ତମକୁ କଣ କରିବାକୁ ଭଲ ଲାଗେ
ଦେଂ ମୋତେ ଡ୍ରଇଂ ହେରିକା ସବୁ କରିବାକୁ ଭଲ ଲାଗେ। ଆଉ କିଛି ନହେଲେ ମୁଁ ଏମିତି ୟୁଟ୍ୟୁବ୍ ମାରିକି ଷ୍ଟୋରି ଗୁଡ଼ାକ ଦେଖେ ବସିକି।
ଏଇଠି ତ ଏଜୟମେଣ୍ଟ ହେଇଯାଉଥୁବ ଆଉ।
ହଁ ସେଇଆ।
ହଁ କଣ କଣ ଗୋଟେ ଆର୍ଟ କରିଚ?
ମୁଁ ଏମିତି ସବୁ ପ୍ରକାରର ହିଁ ମାନେ ଆଟ ୱାର୍ଟ କରେ ଏମତି କଁ ଦେଖିକି ବନେଇ ଦିଏ ମାନେ ଏମିତି ଜଗନ୍ନାଥ କୃଷ୍ଣ। ଆଉ ଯଉ ସାତଟା ଆମର ମହାଦେଶ ଅଛି ସେସବୁ ବି ମୁଁ ଏମିତି ବନେଇଛି ତାପରେ ଆଉ ଏମିତି ଯଉ କାର୍ଟୁନ୍ କ୍ୟାରେକ୍ଟର ଛୋଟା ଭୀମ ରାଜୁ ଜଗୁ। ମାନଙ୍କୁ ବି ବନେଇଛି।
ଡୋରେମନ୍ ଡୋରେମନ।
ହଁ ଡୋରେମନ ବି ବନେଇଚି। ମୁଁ ବହୁତ କିଛି ବନେଇଛି ଛୋଟବେଳୁ ତ ବନେଇ ଆସୁଚି ନା ମୋର ଆଉ ଏତେ ମନ ନାହିଁ ଆଉ ନ୍ୟୁଜ୍ ପେପର- ନ୍ୟୁଜ୍ ପେପରରେ ଯଉ ସବୁ ଦେଇନଥାଏ ଗୋଟେ ଗୋଟେ ଛୋଟ ଛୋ ମାନେ ସଣ୍ଡେ ପେପରରେ ସବୁ ଆସେ ସବୁ।
କୋଲ୍ ଛୁଆ ମାନ ସବୁ କରିଥାନ୍ତି ଯଉ।
ହଁ ତାକୁ ଦେଖିକି ବି କରୁଥିଲି ତାପରେ ପାଠ ପଢ଼ିଲା ମାନେ ଉଂ ଦଶମ ପରେ ନବମ ଦଶମ ପରେ ଆଉ କରିନି କାହିଁନା ଟାଇମ୍ ମିଳିଲାନି।
ଆଉ ତୁମର ପ୍ଲସ୍ ଟୁ କଉ ଅନର୍ସ ଥିଲା ପ୍ଲସ୍ ଟୁ କହୁଛି ପ୍ଲସ୍ ଥ୍ରୀ?
ମୋର ପ୍ଲସ୍ ଥ୍ରୀ କେମେଷ୍ଟ୍ରି ଅନର୍ସ ଥିଲା। ଆମ୍ କେମେଷ୍ଟ୍ରି ମତେ ଏତେ ଭଲ ଲାଗେନି ତଥାପି ବି ମାନେ ଫିଜିକ୍ସ କେମେଷ୍ଟ୍ରି ଦିଟାଙ୍କ ପକେଇଥିଲି ମୋର ଫାଷ୍ଟ କେମେଷ୍ଟ୍ରି ଆସିଗଲା ମାନେ ଫିଜିକ୍ସଟା ଫାଷ୍ଟ ସିଲେକ୍ସନେ ଆସିନଥିଲା। ସେ ଘରେ କହିଲେ କି ତୁ କେମିଷ୍ଟ୍ରି ନେଇଯା ଫିଜିକ୍ସ ନେଏନି। ମୁଁ ସେଥିପାଇଁ କିି ମୁଁ ସେଇଠୁ କେମେଷ୍ଟ୍ରି ଟା ନେଇଗଲି କେମେଷ୍ଟ୍ରି ତ କେମିଷ୍ଟ୍ରି ଅନର୍ସ ରହିଲା ଆଉ।
ହଁ କେମିଷ୍ଟ ମାଇନପୁର କଣ ଥିଲା?
ମାଇନର୍ ପେପର ଆମର ତ କିଛି ଅପସନ୍ ନଥିଲା ସେମିତି ମାନେ ଯାହା ସି ତମେ ସେଇଟା ହିଁ ନବାକୁ ବାଧ୍ୟ ଏବେ ତ ପିଲାଙ୍କର ଅପସନ ହେଇଗଲାଣି। ମାଇନର୍ ପେପରରେ ଆମର ଥିଲା ଫିଜିକ୍। ଶୋ ମ୍ୟାଥ ଓଁ ଆଉ ଫିଜିକିସ୍ସ ଫାଷ୍ଟ ଇୟରଟା ଥିଲା ଫିଜିକ୍ସ ସେକେଣ୍ଡ ଇୟରଟା ଥିଲା ମ୍ୟାଥ୍। ଆଉ ଇଲ ଆ ଯଉ ଇଲେକ୍ଟିଭ ମାନେ ଯଉ ଇଲେକ୍ଟିଭ୍ କହୁଛି କଣ ଆଡ଼ିସନାଲ୍ ଥିଲା ଅ ଫାଷ୍ଟ ଇୟରରେ ଥିଲା ଇଭି ଏସ୍ ଫାର୍ଷ୍ଟ ସେମିଷ୍ଟାରରେ ସେକଣ୍ଡ ସେମିଷ୍ଟାରରେ ଥିଲା ଇଂଲିଶ ଥାର୍ଡ଼ରେ ଥିଲା ଓଡ଼ିଆ ଫୋରଥ ରେ ଥିଲା ରିଜନିଂଙ୍ଗ୍।
ଆମର ତ ଏବେ ଛଅଟା ଚାପ୍ଟର ପୁରା ଆଡ୍ କରିଦେଇଚି ଏକାଥରେ କି ଆଉ ଇସି କେ ବାଲଟି
ଏ ସବୁ କ ବଢେଇ ବଢେଇ ଦେଇଛି ଏମତି କରିଛି ମୁଁ ଆଉ ତ ଜାଣିନି ତା ବିଷୟରେ କିନ୍ତୁ ଏମିତି ବଢ଼େଇ ଦେଇଛି
ସିଷ୍ଟମ୍ କିନ୍ତୁ କରୁଛି କିନ୍ତୁ ସିଷ୍ଟମ୍ ଭଲ ନାହିଁ କିଛି
ହଁ ପରା ଆମ ଘର ଭଲ ଥିଲା ଆମେ ଆମର ଆମର ଥିଲା କି ଯୋଉ ଅ ତମର ଯୋଉଟା ଅନର୍ସ ପେପର ସେଇଥିରେ ତମକୁ ଦରକାର ସେଭେଣ୍ଟି ଫାଇଭ୍ ପରସେଣ୍ଟ ଆଟେଣ୍ଡାନ୍ସ ଏବେ କଣ କଲା ନା ଛୁଆଙ୍କର ସବୁ ଟୋଟାଲ୍ ସବୁ ପେପରରେ ସେଭେଣ୍ଟି ଫାଇଭ୍ ପରସେଣ୍ଟ ଆଟେଣ୍ଡାନ୍ସ କରିଦେଇଛି ସେଥିପାଇଁ ସେମାନେ ଅଲଗା କିଛି ପାଠ ବି ମାନେ କମ୍ପିଟେଟିଭ୍ ହେରିକା କିଏ ଅଲଗା କିଛି ପଢ଼ି ପାରୁନାହାନ୍ତି ହେଲେ ଯିବାକୁ ବାଧ୍ୟ ହିଁ ବାଧ୍ୟ
ମୁଁ ତ ସେଥିପାଇଁ ଭାବିଲି ପ୍ଲସ୍ ଥ୍ରୀ କରିବି କମ୍ପିଟିଭ ପାଇଁ ପିପାର ହେବି ତାପରେ ଇଆଡୁ ଯୋଉ ସେଭେଣ୍ଟି ଫାଇଭ ଆଟନାସ ମୁଁ ଏଇ ପାଠ ବି ପଢିବନି କଲେଜ ଗଲେକୁ ତ ହାଁ ହାଲିଆ ହେଇକି ଆସିବି ସେ ତ ପଢିବା ପାଇଁ ଇଛା ହେବନି
ହୁଁ।
ଇଲେବେଳ ବହୁତ ହଇରାଣ କଲେଣି କଣ କରିବା ମୁଁ ଭାବୁଛି ଆମର ଚାରି ବର୍ଷ କରିଦେଇଛି ମୁୁ ତିନି ବର୍ଷରୁ କରିିକ୍ କି କମ୍ପ୍ଲିଟିଟି ପାଇଁ ଫିପାରିବ ବୋଲି ଭାବୁଛି
ହଁ। ଆଉ ଯୋଉମାନେ ପିଜି ହେରିକା କି ମାଷ୍ଟର୍ ସରିକା କରିବି ସେମାନଙ୍କ ପାଇଁ ଭଲ ସେମାନଙ୍କର ଫଣ୍ଡା କ୍ଲିଅର ରହିବ ପୁରା ଯେହେତୁ ସବୁ କ୍ଲାସ୍ ଫ୍ଲାସ୍ କଲେ ସବୁ କଲେ କିନ୍ତୁ ଆଉ ଯଦି ସେମାନେ ମାନେ ଏମତି ଅଁ ଅ ମାନେ ତୁ ଯଦି ଅଲଗା କମ୍ପିଟେଟିଭ୍ ପାଇଁ ପଢ଼ିବାକୁ ଚାହୁଁଥିବେ ତ ପଢ଼ିପାରିବେନି ୟା ଚକର ରେ ଆମର କ୍ଲାସ୍ ଯାଅ ସବୁ ତକ କ୍ଲାସ୍ ଯାଅ ସବୁତକ କ୍ଲାସ୍ ଗଲାକୁ ପୁରା ସ୍କୁଲ ଗଲା ଭଳିଆ ଲାଗୁଛି ଛଅ ସାତ ଘଣ୍ଟା ହେଇଯାଉଛି ପୁରା
ଗଲେ ବି ଥଣ୍ଡା ଆଉଁ ଯେଉଁ ଟିଚର୍ ଆସୁନଥିବେ କ୍ଲାସ୍ ପୁରା ସସ୍ପେଣ୍ଡ ହେଇଯାଉଛି ନାଁ ଆଉ
ଆମର ତ ସବୁବେଳେ ଟିଚର୍ ଆସୁଥିଲେ।
ଆମର ଏଇନା କିଛି କାମ ପଡ଼ିଲା ମାନେ ସାଙ୍ଗେ ସାଙ୍ଗେ ବନ୍ଦ
ଓହୁ ଆମର ସେ ଯେଉଁ ବାୟୋମେଟ୍ରିକ୍ସ କରିଦେଇ ନ ଥିଲା
ଆଁ
ସେ ବା ଆମର ବାୟୋମେଟ୍ରିକ୍ସ କରିଦେଇଥିଲା ନାଁ ସେଥିପାଇଁ ସବୁ ଟିଚର୍ ଆସୁଥିଲେ
ହୁଁ। ମୁଁ କଣ କହୁଥିଲି କହିଲ ବୁଲିବାକୁ କୁଆଡ଼େ ଯିବ ଏଇ ବର୍ଷ ପ୍ଲାନିଂ କୁଆଡେ ହେଇଚି ରଜରେ?
ବୁଲି ବାକୁ ଭାବୁଥିଲି ଏମତି ମାମୁଁ ଘର ଘରିକା ଯିବି ବୋଲି କିନ୍ତୁ ସେଟା ତ ଠିକ୍ ହେଇପାରିନି ଯିବ କିି ନାହିଁ ସେୟା ଦେଖାଯାଉ ଟିକେ ଗରମ ଖରାପ ଫରା କମିଲେ ଟିକଏ କଣ ହୁଅନ୍ତା ଆଉ ସାଡ଼କୁ ପୁଣି ମୋ ଏକ୍ଜାମ ବି ଅଛି ଦେଖାଯାଉ କଣ ହଉଛି
କୋଉ ଏକଜାମ୍ ଅଛି କି ଦିଦି?
ଅଁ ଗୋଟେ ଏମଭିରେ ଗୋଟୋ ଏକଜାମ୍ ହୁଏ ସେଇଟା ଅଛି ଦେଖାଯାଉ
ଆଉ ତମ ଡ୍ରିମ୍ କଣ ଅଛି?
ଡ୍ରିମ୍ ସେମତି ନାହିଁ ମୋର ଗୋଟେ କର୍ପୋରେଟ୍ ଜବ୍ ମାନେ ମୋତେ ଇଚ୍ଛା କି ମୁଁ ଜବ୍ ହେରିକା କରିକି ମାନେ ବାହାରେ ରହିବି ମୁଁ ଆମେ ନର୍ମଲ ଡିସେଣ୍ଟ ସେମତି ଭଲ ପ୍ୟାକେଜରେ କମାଉଥିବି ଏତେ ଅଧିକା ନୁହଁ କି ଏତେ କମ ନୁହଁ ବାହାରେ ରହୁଥିବି ଏହା ମୋର ଇଚ୍ଛା ମୁଁ ଏମିତି ଗଭର୍ଣମେଣ୍ଟ ଜବ୍ ହେରିକ ପାଇଁ ଏତେ ମାନେ ମୁଁ ଏବେଠୁ ଭାବିନି କି ମୋତେ ଭାବିଛି କି ବ୍ୟାଙ୍କିଙ୍ଗ୍ ହେରିକା ବି ଦେବି। ଉଁ ଏସବୁ ଇଚ୍ଛା ତମର,
ମୋର ସେଇ ବ୍ୟାଙ୍କିଙ୍ଗ ଲାଇନ ଇଚ୍ଛା ଅଛି। ବ୍ୟାଙ୍କିଙ୍ଗ ଆଉ ଓ ସି ସି ଯେଉଁ, ଏବେ ଗୋଟେ ଯେଉଁ ପୋଷ୍ଟ ବାହାରିଲି ଓ ସି ସି ପ୍ରବଳ ପୋଷ୍ଟ ବାହାରିଲାାନି ନା।
ହୁଁ,
ମୁଁ ଭାବଛି ସେଥିପାଇଁ ପ୍ରିପାର ହେବିଜେ କିନ୍ତୁ ଏଇ ଯୋଉ ପ୍ଲସ୍ ଥ୍ରୀ ଚକରେ କିଛି ମାନେ କରିହଉନି।
ହଁ ପରା ଆଛା। ତୁମେ ଯେଉ ବ୍ୟାଙ୍କିଙ୍ଗ ପାଇଁ ପଢ଼ିବ କୋଚିଂ ନବ ନା କଣ କରିବ।
ହଁ ବ୍ୟାଙ୍କି ମତେ ଯାହା ବୋଲି କୋଚିଂ ନେବାକୁ ପଡିବ। ବର୍ଷେ ନେବି ଭାବୁଛି,
କୋଚିଂ ନେବ ନା ଅନଲାଇନ ନା କଣ କେମିତି?
ଅନଲାଇନ୍ ଅନଲାଇନ୍,
ଅନଲାଇନ୍ କଉଁଥିରୁ କୋଚିଂ ନେବେ ମୋତେ ବି ଟିକେ ବତେଇବ ତ।
ମୁଁ ତ ଦେଖୁଛି ଯେଉଁ ଟେକ୍ସ ବୁକ୍ ଆଉ, ଅ ଆଡ଼ା କ୍ଲାସେସ୍ ଯେଉଗୋଟେ ଅଛି ଆଦା ନା ଆଡ଼ା।
ହଁ ଆଦା ଟ୍ୱେଣ୍ଟି ଫୋର ଇଣ୍ଟୁ ସେଭେନ୍ଉଟା।
ହଁ ହଁ ଏ ଟିଚର୍ ସବୁ ଭଲ ଅଛନ୍ତି।
ଆଚ୍ଛା ସେଇଟାୟୁଟ୍ୟୁବରେ ଆସୁଛି ନା ତାର
ହଁ ୟୁଟ୍ୟୁବ ରେ ଆସୁଛି।
ଆଛା,
ଆଉ ଟେଷ୍ଟ ବୁକ୍ ଟା ବି ଭଲ। ଟେଷ୍ଟ ଵୁକ୍ ଟା କ୍ଯୁସିନ୍ ପାଇଁ ଠିକ୍ ମାନେ ମ ଟେଷ୍ଟ ପାଇଁ।
ଉଁ ହୁଁ, ମୋତେ ବି ଟିକେ ହେଲ୍ପ କରିଦେବ, ଆଉ ମୁଁ ତ କିଛି ବି ଜାଣିନି ସେ ବିଷୟରେ ମୁଁ ଏବେ ଅବଶ୍ୟ ଦେବିନି। ମୁଁ ଏମ୍ ବି ଏ କରିବା ପରେ ଯାଇ ଦେବି। କିନ୍ତୁ ଜାଣିଥିବା ଦରକାର ଏବେଠୁ
ହୁଁ, ଆଉ ତମେ ଦେହ ଭଲ ଅଛି?
ହଁ ମୋ ଦେହପା ଭଲ ଅଛି।
ଘରେ ସମସ୍ତଙ୍କର,
ହଁ ଘରେ ସମସ୍ତଙ୍କର ଭଲ ଅଛି। ବାବାଙ୍କର, ଏଇନା କଣ ବାବା ମୋତେ ଫୋନ କରିଥିଲେ। କହୁଥିଲେ ତାଙ୍କ ଫୋନର କଣ ଡିସପ୍ଲେ ଉଡ଼ିଯାଇଛି। ତ ସେୟା କହିଲି ଡିସପ୍ଲେଟା ଫୋନରେ ଅଧା ପଇସା ହେଲା ଡିସପ୍ଲେ। ଆଉ ତମେ ଯତ୍ନ ନେଲେ, ନାନି ସେଥିପାଇଁ ଏମିତି ହେଇଛି, ଏହା କଥାବାର୍ତ୍ତା କରୁଥିଲି ଆଉ ମୁଁ ମୋ ଘରେ ନାହିଁ ମୁଁ ମୋ ଅପା ଘରେ ଅଛି।
ପିଇସି ଘରେ।
ହଁ ହଁ ହଁ।
ଓହୋ ତମ ସାଇଡ଼ରେ ଅପା କହନ୍ତି, ଆମ ସାଇଡ଼ରେ ପିଇସି ନାନୀ କୁହନ୍ତି।
ପିଇସି ନାନୀ କୁହନ୍ତି, ଯେ କିନ୍ତୁ ଡାକିଯା ବେଳେ ତ ମାନେ ତମ ଅପା ହେରିକା ଡାକିବ ନା।
ଆମେ ନାନୀ ଡାଗୁ। ହଉ ରଖିଲି।
ହଁ ହଁ ପରେ କରିବ ହେଲା।
ହଁ,